ହ୍ୟାଲୋ।
ହ୍ୟାଲୋ ବନ୍ଧୁ ନମସ୍କାର।
ହେଲା ଆସିଛି କଣ କରୁଛ।
ହଁ ଏମିତି ହିଁ ବସିଥିଲି ଭ୍ରମଣ କଥା ଭାବୁଥିଲି।
ଆଉ ମୁଁ ଆଉ ଲଲିତ ଆଉ ସନ୍ଦୀପ ଆମେ ସାଙ୍ଗୁ ଭାବୁଛୁ ଆମେ ପୁରୀ ଯିବା ବୋଲି।
ଆଛା ଭଲ ଆଛା ଭଲ ଭଲ। ମୁଁ ବି ଭାବୁଥିଲି କୁଆଡେ ଗୋଟେ ବୁଲିବାକୁ ଯିବା ବୋଲି। ତମେ ଭଲ ହେଲା କହିଦେଲ।
ତା ପୁରୀ ତାହେଲେ ଆମେ କେମିତି ଯିବା ବସ୍ ନା ଟ୍ରାଭେଲର ନା ଟ୍ରେନ୍। ଏମିତି କହିଲେ ଭଲ ହବ।
ମୁଁ ଭାବୁଛି ଟ୍ରେନ ରେ ପଳେଇବା ତାହେଲେ ଟିକେ କମ ପଇସା ଆମକୁ ଲାଗିବ। ଆଉ ଟ୍ରେନ ରେ ଗଲେ ବି ସୁବିଧାରେ ଆମେ ଯାଇପାରିବା।
ମୁଁ ଭାବୁଛି ବସରେ ଯିବା କଣ ପାଇଁ ନା ବସରେ ଗଲେ ସେମାନେ ଆମକୁ ମନ୍ଦିର ପାଖରେ ଛାଡିଦବ ଟ୍ରେନ ରେ ଗଲେ ଆମେ ବହୁତ ତାହେଲେ ଦୂରୁ ଦୂରୁ ଚାଲିବାକୁ ଚାଲିକି ଯିବାକୁ ପଡିବ କଣ କହୁଛ?
ଆଚ୍ଛା ଆଚ୍ଛା। ନାଇଁ ବସ ରେ ଗଲେ ବି ସେମାନେ ବସ ଷ୍ଟପ୍ ରେ ହିଁ ଛାଡିଦେବେ ମୁଁ ଯେତେ ଟିକେ ଜାଣିଛି ସେମାନେ ବସ୍ ଷ୍ଟାଣ୍ଡରେ ହିଁ ଛାଡିଦେବେ ତ ଆମେ ମୁଁ ଭାବୁଛି ଟ୍ରେନ ରେ ଗଲେ ଟ୍ରେନ ରେ ଓଲ୍ହେଇବା ଷ୍ଟେସନ ରେ ତାପରେ ସେଠି ଆମର ସରକାର ତରଫରୁ ବସ ର ଉପଲବ୍ଧ ଅଛି।
ଆଛା ଆମେ ହେଲା ଆମେ ଭାବିଥିଲୁ ପୁରୀ ମଧ୍ୟ ଗଲା ପରେ କୋଣାର୍କ ଏବଂ ଭୁବନେଶ୍ଵର ର ଲିଙ୍ଗରାଜ ମନ୍ଦିର ଏବଂ ନନ୍ଦନକାନ ମ ମଧ୍ୟ ବୁଲିବାକୁ ଯିବୁ ତମେ ଆସିବ କି ନା ତମର ଖାଲି ପୁରୀ ଯିବାର ପ୍ଲାନ୍ ଥିଲା।
ନାଇଁ ନାଇଁ ମୁଁ ବି ସେଗୁଡା ବୁଲିବାର ପ୍ଲାନ୍ ଅଛି। ଆଉ ଆମେ ସବୁ ମିଶିକି ବୁଲିବା ଆଉ।
ଠିକ୍ ଅଛି ତାହେଲେ କୁହ ଫାଷ୍ଟ କୋଉଡାକୁ ଯିବା ତାପରେ କଣ କଣ ମାନ ମୁଁ କିଛି ଜାଣିନି ତ ସେଥିପାଇଁ ମୁଁ ତମକୁ ପଚାରଲିି ଫୋନ୍ କରିବି ଆଉ।
ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି। ମୁଁ ଭାବୁଛି ପ୍ରଥମେ ଆମେ ବ୍ରରହ୍ମପୁର ରେଲୱେ ଷ୍ଟେସନ ରୁ ଆମେ ବାହାରିକି ଯିବା ଟ୍ରେନରେ ପୁରୀକୁ।
ଆଛା।
ହଁ ତାପରେ ପୁରୀଠୁ ସେଠି କଣ ହଉ କିଛି ଦେଖିଛନ୍ତି ନା କେମିତି କଣ ରହିବ?
ହୋ ହୋଟେଲ ମୋର ଚିହ୍ନା ପର୍ଚ ଅଛି ଆମେ ଏସିି ରେ ଏସି ରୁମ୍ କୁ କାଢିକି ରହିଯିବା କଣ ପାଇଁ ନା ଗରମ ହେଉଛି ତ ବହୁତ ଏସିି ରେ ରହିଲେ ହିଁ ଭଲ ହବ
ଆଚ୍ଛା ଆଚ୍ଛା ହଁ ଭଲ। ଆଉ ତାପରେ ଆମେ ସେଠି ରହିବା ପୁଣି ପୁରୀ ଦର୍ଶନ କରିବା ହଉ ତ କେତେବେଳେ ବାହାରିବ ଭାବିଛ?
ତମେ କହୁନ ଯୋଟା ଠିକ୍ ହବ ମୁଁ ଭାବୁଛି ତିନ ଦିଟା ଅଧେ ଘଣ୍ଟ ବେଳକୁ ଯଦି ଆମେ ଦିନ ଯିବା ପୁରୀ ମନ୍ଦିର ଦର୍ଶନ କରିକି ଭଲ ହବ
ହଁ ମୁଁ ବି ଭାବୁଛି ତ କାଲି ରବିବାର ତ ସମସ୍ତଙ୍କର ଛୁଟି ରହିଥିବା ବୋଧେ ତ ଆମେ କାଲି ହିଁ ବାହାରିକି ଯିବା ଆଉ ସେଠି ଯାଇକି ଆମେ ସମସ୍ତେ ବ୍ରହ୍ମପୁର ଷ୍ଟେସନ ରେ ମିଶିବା ଆଉ
ହ ହଉ ଠିକ ଅଛି। ତାପରେ ଆମ ଟ୍ରେନ୍ ଟ୍ରେନ୍ ଅଛି କି ଘଣ୍ଟା ବେଳୁ ଗଟେ ଟ୍ରେନ୍ ସେ ଟାଇମ ରେ ଅଛି ତ?
ହଁ ସେ ଟାଇମରେ ଟ୍ରେନ ଅଛି ପୁରା ପୁରୀ ଯାଇଏକି ଟ୍ରେନ ଅଛି ସେ ଟାଇମ ରେ
ଆଛା ଠିକ ଅଛି ଟିକ ଟିକଟ ମିଳିବ ତ
ହଁ ହଁ ଟିକଟ ମିଳିବ ଆମେ ଜେନେରାଲ ଟିକଟ କାଟିଦବା ତ ଟ୍ରେନ୍ ପାଖାପାଖି ଖାଲି ହିଁ ରୁହେ। କ କଣ ପାଇଁ ନା ରଥଯାତ୍ରା ଆହୁରି ଆସିନି ନା ସେଥିପାଇଁ ଏବେ ଖାଲି ହିଁ ଥିବ।
ଖାଲି ଥିବ ଠିକ ଅଛି।
ହୁଁ ତାପରେ ଆମେ ଭାବୁଛି ସେଠି ପୁରୀ ଗଲା ପରେ। ଆମେ ଦର୍ଶନ କରିବା। ପୁଣି ବେଳାଭୂମି କୁ ଯିବା ଆପ ଆପଣ ବେଳାଭୂମି ଦେଖିଛନ୍ତି ପୁରୀର।
ନାଇଁ ବେଳାଭୂମି ବିଶ୍ୱର ମୁ କି ଜାଣିନି।
ଆଛା ଆଚ୍ଛା ହଁ ସେଠି ବହୁତ ବ ଭଲ ବେଳାଭୂମି ଅଛି ସମୁଦ୍ର ଅଛି। ସେଠି ଆମେ କିଛି ସମୟ ବିତେଇବା। ପୁଣି ଆମେ କିଏ ଗୋଟେ ଦିନ ପୁରୀରେ ରହିକି। ପୁଣି ପ୍ରସାଦ ବି ସାରିବା ଆପଣ ପ୍ରସାଦ ବିଷୟରେ ଜାଣିଛନ୍ତି ମନ୍ଦି
ଆମେ ଅଭଡ଼ା ଖାଇବା ନା ନାହିଁ ସେଇଟା ଆଗ ପଚାରୁଥିଲି।
ଆଛା ଆଛା ହଁ ସେଇ ସେଇଟା ହିଁ ପ୍ରସାଦ।
ଅ ହ ଅଭଡ଼ା ଖାଇବା ତ।
ହଁ ନିଶ୍ଚୟ ନିଶ୍ଚୟ ଅଭଡା ଖାଇବା ପୁଣି ଆମେ। ସେଇଦିନ ରାତିରେ ହିଁ ରହିଯିବା ହୋଟେଲ ରେ। ତା ପରଦିନ ଆମେ ବାହାରିବା ମୁଁ ଭାବୁଛି।
କୋଣାର୍କ ଆ ମୁଁ କହୁଚି ଯଦି ଆମେ ରାତିରେ ବାହାରି ଯିବା। ତାହେଲେ ସୂର୍ଯ୍ୟ ଉଦୟ ଟାଇମ ରେ ଆମେ କୋଣାର୍କ ମନ୍ଦିର ଥିବା ତାହେଲେ ସେ ଦୃଶ ଟା ଦେ ଖିବାକୁ ଭଲ ଲାଗିବ କଣ କଉଛ।
ଆରେ ବା ଭଲ ଆଇଡିଆ ତ। ହଁ ଭଲ କଥା ଭଲ କଥା ମୁଁ ବି ଏମିତି ଭାବୁଥିଲି।
ତ ଆମେ ରାତିରେ ଗଲ ବାହାରେ ବାହାରି ପଡ଼ିଲେ ହିଁ ଠିକ୍ ରହିବ।
ହଁ ହଁ ନିଶ୍ଚୟ ରାତିରେ ବି ବସ୍ ଗୁଡା ଅଛି ତମେ ରାତିରୁ ହିଁ ବାହାରି ଯିବା। ତ ଭୋର ଚା ଟା ପାଞ୍ଚଟାରେ ପହଞ୍ଚି ଗଲେ ଆମକୁ ଭଲ ସୂର୍ଯ୍ୟ ଉଦୟଟି ଦେଖେଇବାକୁ ମିଳିବ ସୂର୍ଯ୍ୟ ମନ୍ଦିର ପାଖେରେ।
ଆଉ କୋଣାର୍କ ମନ୍ଦିରରେ ଆମେ ବହୁତ ଫଟୋ ମଧ୍ୟ ଉଠେଇବା କଣ ପାଇଁ ନା ମନ୍ଦିର ଦୃଶ୍ୟ ବହୁତୁ। ସୁନ୍ଦର ଥାଏ।
ହଁ ନିଶ୍ଚୟ ନିଶ୍ଚୟ। ସେଥି ସେଠିକାର ଐତିହାସିକ କଥା ଗୁଡା। ସେଠିକାର ସୁନ୍ଦର କାରୁକାର୍ଯ୍ୟ ସେ ମନ୍ଦିରର ବହୁତୁ ଭଲ ଲାଗେ। ତ ସେଠି ଆମେ ଫଟ ଗୁଡା ରଖି ଉଠେଇବା ଆଉ ସେ ସେଥିର ସ୍ମୃ ତିକୁ ମଧ୍ୟ ସାଇତି ରଖିବା।
ଆଉ ନନ୍ଦନ ନନ୍ଦନକାନନ ଯିବା କି ନନ୍ଦନକାନନ ତ ଯିବାର ପ୍ଲାନ ତ ଅଛି।
ଆଚ୍ଛା ଆଚ୍ଛା ହଁ ଆମେ ନନ୍ଦନକାନନ ବି ଯାଇପାରିବା। ହେଠୁ କୋଣାର୍କ ମନ୍ଦିରରେ ବୁଲାବୁଲି କରିବା ପୁଣି ସେ ବି ବେଳାଭୂମି ଅଛି ଆପଣ ଯାଆଚନ୍ତି ସେଠି ବେଳାଭୂମି ଅଛି
ନା ନା।
ହଁ ସେଠି ବି ଭଲ ବେଳାଭୂମି ଅଛି ଆମେ ମିଶିକି ଯିବା। ସବୁ ବୁଲିବା ହୁଁ।
ଆଉ ଆମେ ନନ୍ଦନକାନନ ଗଲେ କେତେ ଟଙ୍କା ଟିକେଟ୍ କଣ ଜାଣିଚ କି?
ହଁ ଆମେକୁ ପୁଣି କୋଣାର୍କଠୁ ପୁରୀ ଆସିବାକୁ ପଡିବ। ପୁଣି ପୁରୀ ଷ୍ଟେସନ ଠୁ ଆମକୁ ଭୁବନେଶ୍ୱର ଯିବାକୁ ପଡିବ ଆପଣ ଜାଣିଛ ନନ୍ଦନକାନନ କୋଉଠି ଅଛି?
ନନ୍ଦନକାନନ ଭୁବନେଶ୍ୱର ଅଛି ନନ୍ଦନକାନଟି କଟ ପଚରେ
ଆଚ୍ଛା ଆଚ୍ଛା ହଁ ନନକାନନ ଭୁବନେଶ୍ୱରରେ ଅଛି ତ ଭୁବନେଶ୍ୱରକୁ ଆମକୁ ଯିବାକୁ ପଡିବ ପୁରୀ ଟୁ ସେ ହଁ ସେଥିରୁ ପୁଣି ଆମେ ଭୁବନେଶ୍ଵର ଷ୍ଟେସନରେ ଓହ୍ଲେଇକି ବସ୍ ଅଛି। ସେଠୁ ଆମେ ନନ୍ଦନକାନନ ଯାଇପାରିବା।
ପୁରୀ ନନ୍ଦନକାନନ ପରେ ଆମର ଲିଙ୍ଗରାଜ ମନ୍ଦିର ରହିବ ଲାଷ୍ଟ ମନ୍ଦିର
ହଁ ନିଶ୍ଚୟ ନିଶ୍ଚୟ ସେଠି ବହୁତ ସାରା ମନ୍ଦିର ଅଛି ଲିଙ୍ଗରାଜ ମନ୍ଦିର, ରାମ ମନ୍ଦିର ବହୁତ ସାରା ମନ୍ଦିର ଅଛି ଭୁବନେଶ୍ଵରକୁ ମନ୍ଦିରର ସହର କହନ୍ତି ନା ସେଥିପାଇଁ
କଣ କହିଲେ?
ଭୁବନେଶ୍ୱରରେ ମନ୍ଦିର। ପ୍ଲାନ୍ଟା କହିଦଉଚି ଠିକ ଅଛି? ଖରାପ ଭୁଲ ଠିକ ଭୁଲ ଲାଗିବ କହିବ ମତେ ସରିଲେ ଅବଢା ତିନିଟା ପରେ ହିଁ ତା ପୂର୍ବରୁ ଯଦି ତମେ ଖାଇବ ବାସି ଅଭଢା ଥାଏ ଆମେ ତିନିଟାରେ ଅଭଢା ତ ରାତିରେ କୋଣାର୍କ ପାଇଁ ବାହାରିଯିବା ତାପରେ କୋଣାର୍କ ମନ୍ଦିରର ଦ ଦ ଦର୍ଶନ ଦେଖ ଖିକି ଆମେ ପୁଣିଥରେ ଫେରି ଯିବା ପୁରୀକୁ ତାପରେ ଆଉ ଥରେ ପୁରୀ ଜଗନ୍ନାଥ ମହାପୁର ଦର୍ଶନ କରିକି ଆମେ ଭୁବନେଶ୍ଵର ପାଇଁ ଆଉ ଭୁବନେଶ୍ୱରରେ ଆମେ ତିନି ଦିନି ରହିକି ସବୁ ମନ୍ଦିର ଏବଂ ନନ୍ଦନକାନନ ଏବଂ ସବୁ ବୁଲାବୁଲି ଜାଗା
ନିଶ୍ଚୟ ନିଶ୍ଚୟ ଆମେ ସେଇଆ ହିଁ କରିବା। ତାପରେ କୁହନ୍ତୁ? ହାଲୋ ବନ୍ଧୁ।
ହାଲୋ ହଁ କୁହ କୁହ?
ହଁ ସେମିତି ହିଁ କରିବା ତାପରେ କଣ କହୁଥିଲେ କୁହନ୍ତୁ ଆପଣଙ୍କ ଆଇଡିଆଟା
ଏ ମୁଁ ଭାବୁଛି ଏତିକି ହିଁ କରିବା ତାପରେ ଆମେ ନନ୍ଦନ ଭୁବନେଶ୍ୱରକୁ ଆସିଲା ପରେ ନନ୍ଦନକାନନ ଯିବା ନନ୍ଦନକାନନରୁୁ ଆସିଲା ପରେ ଲିଙ୍ଗରାଜ ମନ୍ଦିର ଏବଂ ତମେ ଯୋଉ ଯୋଉ ମନ୍ଦିର କଥା କହୁଛ ସେ ସବୁ ମନ୍ଦିର ମଧ୍ୟ ବୁଲିବାକୁ ଯିବା।
ହଁ ହଁ ଠିକ୍ ଅଛି। ଆପଣ ଜାଣିଛନ୍ତି ପର୍ବତମାଳା ଭଲ ଅଛି ଭୁବନେଶ୍ୱରରେ ଖଣ୍ଡଗିରି ଉଦୟଗିରି
ହଁ ସେଇଟା ମଧ୍ୟ ଶୁଣିଥିଲି କିନ୍ତୁ ସିଆଡେ ଯଦି ଯିବା ମୁଁ ଭାବୁଛି ଆମର ବହୁତ ଦିନ
ହଁ ଠିକ କହିଲେ। ତ ସେଇ ସିଆଡ଼େ ନ ଯାଇକି। ଆମେ କେବଳ ମନ୍ଦିର ଗୁଡା ବୁଲିକି ଆଉ ନନ୍ଦନକାନନ ବୁଲିକି ପଳେଇ ଆସିବା ହଉଛି।
ହଁ ଯେତିକି ଆମର ଏଇ ଟ୍ରିପ୍ ଟା ସକ୍ସେସଫୁଲ୍ ହବ ଆମେ। ଆଉ ଥରେ ଶୀତ ଛୁଟିରେ ଆଉ ମୁଁ ଭାବୁଛି ଆମେ ବାହାରକୁ କୁଆଡେ ଦିଲ୍ଲୀ ଆଡେ ବୁଲିବାକୁ ଯିବାର୍ ପ୍ଲାନ୍
ହଁ ନିଶ୍ଚୟ ନିଶ୍ଚୟ।
ଯଦି ଆମର ପ୍ଲାନ୍ ଟା ସକ୍ସେସଫୁଲ ହେଲା। ତାହେଲେ ମୁଁ ଭାବୁଛି ଆମ ଆଉ ଚାରି ପାଞ୍ଚ ଜଣ ସାଙ୍ଗସାଥି ମିଶିକି। ଦଶ ଜଣ ହେଇକି ଯଦି ଆମେ ଦିଲ୍ଲୀ ଯିବା
ନିଶ୍ଚୟ ନିଶ୍ଚୟ ଏବେ ଆମର କିଛି ସାଙ୍ଗମାନେବି ଏବେ ଯାଇଚନ୍ତି। ଦିଲ୍ଲୀ ପୁଣି ତାଙ୍କେ ଯାଉ ଯାଇଚନ୍ତି ସ୍ଵର୍ଣ୍ଣ ମନ୍ଦିର ଯାଇଚନ୍ତି ହରିୟାଣର। ଏମିତି ବହୁତ ସାରା ଜାଗାକୁ ଅ ଯାଇଚନ୍ତି ବୁଲିବାକୁ। ତ ଆମେବି ଏପ୍ଲାନ୍ଟା ପରେ ଯିବା। ଆଉ କଣ କଉଚନ୍ତି ଆପଣ।
ହଁ ଏମିତି ବସୁଥିଲି ଟ୍ରିପର କଥା ମନକୁ ଆସିଲାତ ଲଲିତାକୁ ଫୋନ୍ କଲି ତାପରେ ତମକୁ ଫୋନ୍ କଲି।
ଆଚ୍ଛା ଆଚ୍ଛା।
ମୁଏବେ ମୁଭାଇ
ହଁ ଭଲ ଭଲ ତା ହୁଁ ଭଲ କରିଛନ୍ତି ତଏମିତିହିଁ କରିବା ଆଉ ଆଉ ଆମେ ଦୁଇ କାଲିହିଁ ବାହାରି ଯିବା ଆପଣ ସବୁ ସାଙ୍ଗଙ୍କୁ କହିଦିଅନ୍ତୁ।
ହଁ ଆମେ ହୋଟେଲରେ କଣ ଖାଇବାକୁ ଅଛିକି ମଝି ରାସ୍ତା
ହଁ ହଁ ଯେହେତୁ ପୁରୀ ଆମକୁ ଗୋଟେ
ଆଉ କଣ ଖାଇବା?
ଆଜ୍ଞା ହାଲୋ।
ଟ୍ରେନର ଖାଦ୍ୟତ ଭଲ ନଥାଏ ତେଣୁକରି ମୁଁ କହୁଚି ଆମେ ନିଜ ନିଜ ଘରୁ କଣ ରାନ୍ଧିକି ନେଇଁ ଗଲେ ଭଲ ହବ।
ହଁ ମୁଁବି ଭାବୁଛି କିଛି ଶୁଖିଲା ଜିନିଷ ଯେମିତି ରୁଟି ପୁରୀ ଏମିତି କିଛି ଧରିକି ପଳେଇବା।
ଚୁଡ଼ା ଏମିତି କଣ ଖାଇଦେଲେ
ହୁଁ ହୁଁ ଆଜ୍ଞା।
କାରଣ ଟ୍ରେନର ଖାଦ୍ୟ କିଛି ଭଲ ନଥାଏ ଟ୍ରେନର ଖାଦ୍ୟ ବହୁତୁ ଅସୱାଦ ଏବଂ ବହୁ ଦେହ ପ୍ରତି ବହୁତ୍ ହାନିକାରକ ଥାଏ।
ସତ କହିଲେ।
ହଉ ଠିକ୍ ଅଛି ମୁଁ ତାହେଲେ ସମସ୍ତଙ୍କୁ କହିଦଉଚି କାଲି ଦିନ ଘଣ୍ଟାକୁ ବ୍ରହ୍ମପୁର ଷ୍ଟେସନରେ ଆମେ ପହଞ୍ଚିଯିବୁ ତୁମେ ମଧ୍ୟ ଟାଇମରେ ପଳେଇ ଆସିବ? ଠିକ୍ ଅଛି।
ହଁ ନିଶ୍ଚୟ ନିଶ୍ଚୟ ମୁଁତ ଏ ଅଁ ମୁଁ ପହଞ୍ଚି ଯିବି ହେଠିକୁ ଠିକ୍ ଅଛି।
ଓ ହଉ ତାହେଲେ ମୁଁ ରଖୁଚି?
ହଁ ହଁ ରଖିଲି ବନ୍ଧୁ।
ହଉ ଠିକ୍ ଅଛି ଆସୁଚି।